କଣ କରୁଚ?
କିଛି ନାଇଁ ବସିଛି ତମେ କଣ କରୁଛ?
ମୁଁ
ତମେ କଣ କରୁଚ?
କିଛି ନାହିଁ।
ତମେ କଣ ପାଇଁ କିଛି କରୁନ ବିରକ୍ତି ଲାଗୁନି ବସି ବସି?
ନାଇଁ ମତେ ବିରକ୍ତ ଲାଗୁନି ଶୋଇଛି ମୁଁ।
ଓ ହୋ କିଛି ଗୋଟେ କରନ୍ତେ ସିନା ଆଉ।
ନାଁ ମୁଁ କଣ କରୁଛି?
କଣ ମାଇଁ?
ନାଇଁ ମୁଁ ପୁରା ପରିବା କାଟି ଦେଇକି ଆସିଲି, ଏବେ ଖାଲି ତରକାରୀ ହେବ ଖାଇବୁ ଆମେ ଆଉ।
ହଉ ତାହେଲେ ଆଜି ତମର ତରକାରୀ ହେଇଛି।
ହୁଁ। ଆଉ ତମର? ଆଉ କଣ କରି ଭଜା କି ଭଜା?
ଆଳୁ।
ହା?
ଆଳୁ ଭଜା ହେଇଚି।
ଆଉ ପଖାଳ ଭାତ ନା ସୁଖା ଭାତ?
ପଖାଳ।
ଓ ଆମ୍ବ ଆମ୍ବ ନାଇଁ। ହାଲୋ।
ହ୍ୟାଲୋ।
ଏଇଠୁ ପାଣି କାଢିଲୁ କି? ହ୍ୟାଲୋ।
ହ୍ୟାଲୋ।
ହଁ ଏ ଘରେ ଟିକେ ଖାଇବେ ତ ମୁଁ ଟିକେ ରୋଷେଇ କରିବାକୁ ଯିବି ଆଉ।
ହୁଁ।
ହୁଁ କଣ ଟିକେ ରୋଷେଇ କରିଦେବି ଆଉ ନହେ ଗଲା ପରେ ଖାଇବାବି ଦେଇଦବ ଶୀଘ୍ର ଏବେ ଖରାଦିନ ପାଇଁ ଶୀଘ୍ର ରୋଷେଇ କରିଦବା ଭଲ। ହଁ ପା ବେ କାଇଁକି ଆଉ ଲେଟ୍ କରିମି।
ହୁଁ।
ହାଲ।
ହୁଁ।
କାଇଁକି ଆଉ ଲେଟ୍ କରିବି?
ଆମ୍ବ ଖଟା କରିନ କି କରିଥିଲେ କି?
ନାଇଁ ନାଇଁ ମତେ ଆମ୍ବ ଖଟା ପସନ୍ଦ ନାଇଁ ମତେ ଆମ୍ବ ଖ ଖଟା ଭଲ ଲାଗି ଆମ୍ବ ଖାଲି ଆମ୍ବ ଟିକେ ମୋତେ ଖାଇବାକୁ ଭଲ ଲାଗେ। ବଟ ଆମ୍ବ ଖଟା ମତେ ଭଲ ଲାଗେନି, ଖାଲି ଆମ୍ବ ଖାଇଲେ ସେ କହିବେ ଆମ୍ବ ଟିକେ ଖାଇଦେ ସେ ମୋର ସେତେ ଆମ ପଟେ ଆମ୍ୱ ଟିକେ ଖାଇବି ଗାଁରେ ତ କେତେ ଆମ ପଟେଇଦେଇଥିଲି ଆମ୍ୱ ହିଁ ଖାଉଛୁ। ସେ ଆମ୍ୱରେ ସେ ଖଟା ଫଟା କଣ କଣ ସବୁ ଏମିତିମତି କରିଥିଲୁ ତାପରେ ଆମ୍ୱ ରେ ସରା କରିଚି। ଆଉ ଗାଁରେ ଆଉ କଣ କଣ କଟାକଟା କରିଥିଲେ ଯେ ତାଙ୍କେ ପଠେଇ ଦେଇଥିଲେ ଏ ତି ସବୁ କରିଥିଲୁ ଆଉଛ ତୁ କତ ଟିକ ଖାଟା ଫଟା ଟିକେ କଲେ ଇଚ୍ଛା ନାହିଁ ତାପରେ ସେଟା ଆହୁରି ଚିନି ମିସା ହୁଏ ବେଶି ମିଠା ହେଇଯାଏ ସେଥିଲାଗି ତ ଭଲ ଲାଗେ ନା ଖାଲି ଆମ୍ୱ ଭା ମ ଟିକେ ନହେଲେ ଖାଲି ରେ ଟିକେ ଖାଇଦେବି ନହେଲେ ଜାମୁ କୁସୁମ ଏଗୁରା ଟିକେ ଖାଇଦେବି ମତେ ଟେ ଗାଁ ର ଫ ଟିକେ ଭଲ ଲାଗେ ତ ଜାଏଖାଇଦେବି ସେଟା ମତ ଟିକେ କି ସେଇ ମିଠା ହେଇଗଲେ ମତେ ମିଠା ଟିକେ ଭଲ ଲାଗେନି ତ ମିଠା ଟିକେ ପସନ୍ଦ ନାଇଁ ତାପରେ ମୁଁ ମୋର ବ୍ରଣ ପାଇଁ ବି ମତେ ଭଲ ଲାଗେ ବି ମିଠା ଖାଇବା ପାଇଁ ନାହି ମିଠାହିଁ ମୋର ପସନ୍ଦ ନାଇ। ଆଉ।
ହାଲୋ।
ଖଟା ଖାଇ ଦେଇେଇ ପାରିବେ ମିଠା ତମ ଭଲ ଲାଗୁନ ତବାର ଭଲ ଲାଗେନି ଆଉ। ଅଲଗା କିଛି ଖାଇ ସିନା ମିଠା ଯେତେ ଖଟା ହେଲେ ମୁଁ ଖାଇଦେବି କଞ୍ଚା ଆମ୍ବ କଞ୍ଚା ଆମ୍ୱରେ ଲଙ୍କା ଲୁଣ ଦଳିକି ଖାଇ ଦେଇ ପାରିବି, କଞ୍ଚା ଲଙ୍କା, ଲୁଣ, କଞ୍ଚା ଲଙ୍କା। ଆଉ ସେଟା ମାଟି ପକେଇ ଖାଇ ଦେଇ ପାରିବେ ସେଟା ମିଠା ହେ ଇଗଲା ଭଲ ଲାଗୁନି ମତେ ଆରି
ହୁଁ।
ତାହେଲେ ତ ଭଲ ଲାଗୁନି ଯମା ଆଉକଣ। ବେଶୀ ମିଠା ଖାଇବାରେ ଭଲ ବି ନାହିଁ ଏମତି ରେ ବି ମତେ ପସନ୍ଦ ବି ନାହିଁ ବେଶି। ତମେ ମିଠା ଖାଇବାକୁ ପସନ୍ଦ କର କି କି ମିଠା ଖାଅ? କି କି ମିଠା ଖାଅ ତମେ ଟିକେ କୁହ କୁକୁ ମିଠା ଖାଉଚ କୁହ?
ରସଗୋଲ୍ଲା ତାପରେ କଣ ଛେନା ଆପୁଡ ବି ଖାଇଦଉଛି ତାପରେ ଗୁଲାପଜାମୁନ ବି ଖାଇଦଉଛି ତାପରେ ଲଡୁ ବି ଖାଇଦଉଛି ସବୁ ଖାଇଦଉଛି।
ଆହୁରି।
ତମେ ସିନା ଖାଉନୁ ବ୍ରଣ ବ୍ରଣ ବୋଲି
କ୍ଷିରି ପସନ୍ଦ ତମକୁ?
ହୁଁ।
ଖିରି କେମିତି କ ବନା ଯାଏ ଟିକେ କଇଲ।
ନାଁ ବନା ଯାଏ କେମତି କହିପାରିବିନି।
ହୁଁ ହୁଁ ଆଉ ଭଜା ବନ୍ ବନେଇ ଆସୁଚି କଣ? ମତେ ତ ମିଠା ପାଇଁ ହିଁ ମିଠା ଖାଇବା ପସନ୍ଦ ନାଇଁ ଆଉ ନହେଲେ କିଛି ଇଏ ନାଇଁ ଅସୁବିଧା ନାଇଁ ଯେ ମିଠା ହଉଚି ଏତେ ଜୋରରେ ଯେ ମୋତେ ମିଠା ଖାଇବାକୁ ଭଲ ଲାଗେନି। ସବୁ ଖାଇଦେବି ସ ମିଠା ବିଠ ତ ଇଚ୍ଛା ନାହିଁ ମିଠା
ହୁଁ।
ପିତା ଇଚ୍ଛା ନାହିଁ।
ହୁଁ।
ନା ଆଉ ତମକୁ କଣ କଣ ଭଲ ଲାଗେ କୁହ ଖାଇବାରେ?
ମତେ ପଣ
କଣ?
କ ହଁ ମୁଁ ସବୁ ଖାଇଦଉଛି।
ଓହୋ। ହୁଁ ହୁଁ ସବୁ ଟିକେ ଟିକେ ଖାଇବା ଭଲ ନା ଆଉ।
ହୁଁ ତମେ ସିନା କିଛି ଖାଉନ।
ଯେତେବେଳେ ଯାହା ମିଳିବ ଟିକେ ଟିକେ ଖାଇବା କଥା।
ହୁଁ।
ହାଲୋ।
ହୁଁ ଗାଜର କୁ ଛାଡି ମୁଁ ସବୁ ଖାଇଦଉଚି।
ଗାଜର ରହିଲା।
ଖଜାର ମୁଣ୍ଡା ଖାଲି ହେଟୁ ଖାଇଦଉଛି।
ଗାଜର କାହିଁ ଖାଉନ ଗାଜର ହାଲୁଆ ତ ବଢିଆ ଲାଗେ ସେରା ଖାଅ ଭଲ ଦେହ ପାଇଁଁ। ହଉ ଖାଇଦିଅ ଆଁ ସବୁ ପନିପରିବା ଖାଅ। ହାଲୋ। ହଁ ହାଲୋ। କିଏ ଛୋଟ ଝିଅ ଆସିଚି ନା କଣ କିଏ ଜଣେ ହାଲୋ। ହାଲୋ। ହାଲୋ।
ହାଲୋ।
ହୁଁ କୁଅ। ହୁଁ କୁଅ। ହଁ ପରା ଘରେ ଏଟେ ଗୋଟେ ଛୋଟ ଝିଅ ଟେ ଅଛି ତ ସିଏ ଆଇକି ଏଠେ ଇଏ ହଉଚି। କଣ କରିବ ଏବେ? କଣ କରିବ ଏବେ? କଣ କରିବ ଏବେ କୁହ? ଏବେ କଣ କରିବ? ଏବେ କଣ କରିବ? ଏବେ କଣ କରିବ? ହଁ। ବୁଝିଦେଇଚି ସେ।
ହଁ
ଆାଇ ତା ପାଣିପ ଦେଇଥିଲିଥାୁ ବେି ବେଗ ହଁ ପ ବ ଭୟାନନ ସୋନ ଭାଇ ଫୁ କହୁ ଏ ଭାଇ ଫୁ କହୁିଛୁ ହଁ ଆଇବ ସେମ
ହ୍ୟାଲୋ। ହ୍ୟାଲୋ। କୁଆଡ଼େ ପଳେଇଥିଲ?
ହଁ ଟିକେ ଘରେ ଟିକେ କାମ ଥିଲା ତ ସେଥି ପାଇଁ ପଳେଇଥିଲି ଆଉ ତମେ କଣ କରିବ ଏବେ କୁହ?
କ ଦ
ବସଛ ରୋଷେଇବାସ ସବୁ ଘରେ ସରିଲାଣି?
ଓ ଆଉ
ଭଲ ଆଉ ଖାଇବା ତମର ଖାଲି ବାକି ଅଛି ଆମର ତ ସରିନି ହେଲେ
ଏବେ ଟିକେ ସେ କରି ଦଉଛି ଆଉଥରେ ଜଳିଖ୍ୟା।
ଏବେ ଆଠଟା ହେଲାନି
ହଁ ପରା ଘରେ ଟିକେ ଘର ଖାଇ ନଥିଲେ ଖାଇବେ ଆଉ କିଛି ନାଇଁ କରିଦଉଛି। କରିବାକୁ ପଡିବା ଆଉ କଣ କରିବା ତମ ଜର ଶଖରେ କହିଲାନି ଜଳଖିଆ ଖାଇବ ସଇଲା ସାରିଲାଣି? ଆଁ
କଲି ଆ କହୁନୁ
ଭଙ୍ଗିକି ପକେଇବ ଆଉ କ
ଆଉ କିଛି ଆଜି ଟିକେ ପିଠା ପିଠା କରିବୁ ଲାଷ୍ଟ ଦିନ ତ ଲାଷ୍ଟ ଦିନ ଟିକେ ପିଠା ପିଠା କର ଟିକେ ଖିଆ ପିଆ କରିବୁ ଆଉ ଯଦି ଲେଟ୍ ହବ ଟିକ ଆମର ଆଉ ଦେଖିବା କଣ ହ କଟି ପିଠା ଫିଠା କରୀକି ଖାଇଦେବ କଥା ଆଉ
ହୁଁ।